କଣ କରୁଚ?
ଏଇ ବସିଥିଲି ତମେ?
ମୁଁ ଏଇଠି ବସିଚି ଆଉ।
ଆଉ କଣ ଖାଇସାରିଲଣି?
ଖାଇଥିଲି ବରା। ଆଉ ତମେ ସ୍କୁଲୁ ରୁ ଆସିିକି କଣ ଖାଇଚ?
ହଁ ସେଇ ଜଳଖିଆ ଖାଇଥିଲି ଆଉ।
ହଁ ତମ ଆଡେ ଅଜି ଖରା ହଉଥିଲା?
ହଁ।
ଆଉ ତମ ରଜ ଟେଣ୍ଟ ଫେଣ୍ଟ ସବୁ ନେଇ ସାରିଲେଣି?
ହଁ।
କାଲି ତମ ଆଡ଼େ ବର୍ଷା ହେଇଥିଲା?
ନାଇଁ କାଲି ବର୍ଷା ହେଇନି।
ଆମ ଆଡେ କାଲି ରାତିରେ ଖାଲି ମାନେ ଘଡ ଘଡ ମାରୁଥିଲା।
ଓ ହୋ। ଆଉ ସବୁ କଣ ସବୁ ଘରେ ଘରେ ସବୁ ଭଲ?
ହୁଁ। ତମ ଦେହ ଭଲ ଅଛି।
ହଁ।
ହୁଁ ହୁଁ। ଆଉ କଣ। ତୁମେ ରଜକୁ କଣ ତିନି ତିନିଟା ରଜୁକୁ ତିନି ଦି ତିନିହଳ ଡ୍ରେସ୍ କରିଥିଲ?
ନାଇଁ ଦିହଳ କରିଥିଲି।
କାଇଁ ମୁଁ ତ ଦେଖିନି ତମକୁ କୋଉଦିନ ନୂଆ ଡ୍ରେସ୍ ପିନ୍ଧିବାରେ?
ମୁଁ ସେକେଣ୍ଡ ଦିନ ପିନ୍ଧଥିଲି ଥାର୍ଡ ଦିନ ପିନ୍ଧଥିଲି।
ଓହୋ କିନ୍ତୁ ମୁଁ ମାନେ ପଳେଇ ଆସିଲି ନା ସେଇଥିପାଇଁ। ପଳେଇ ଆସିଲି ଫାଷ୍ଟ ଦିନଟା ମୁଁ ରହିଥିଲି ଦେଖିନି ସେକେଣ୍ଡ ଦିନ ପଳେଇ ଆସିଥିଲି ସେତେବେଳ ତୁମେ ନଥିଲ ନା କଣ। କଣ ଦେଲେ ତମକୁ ଗିଫ୍ଟ ହେରିକା କିଛି ଦେଇନାହାନ୍ତି?
ନାଇଁ ଦି ଦିଆ ହେଇଥାନ୍ତା ଯେ ବର୍ଷା ହେଲା ଯୋଉ ଲାଇନ କଟିଗଲା। ଆଉ କିଛି ହେଲାନି ରାତିରେ ହେଇଥାନ୍ତା ସେଇ ଡାନ୍ସ ହାରିକ ହେଇଥାନ୍ତା। ସବୁ ପ୍ରାଇଜ ହେରିକା ଦିଆ ହେଇଥାନ୍ତା ସମସ୍ତ ହଁ କହୁଥିଲେ ତ କରି ହେଇଥାନ୍ତେ ଆହୁରି।
ଉୁଁ ହୁଁ।
ସେ ସବୁ ହେଇଥାନ୍ତେ ସେ ଲାଇନ ତ କଟିଗଲା ବର୍ଷା ହେଲା ବୋଲି। ତାପରେ ବର୍ଷା ବି ଛାଡି ଯାଇଥିଲା ତାପରେ ବି ହେଲେ ଲାଇନି ଆସିଲାନି।
ଲାଇନି ଆସିଲାନି ଆଉ କଣ ହେବ। ଲାଇନ୍ ନଥିଲେ କିଛି ହେଇପାରିବନି।
ହଁ।
କିଛି ତ ଠିକ୍ ସେ ଦେଖାଯିବନି ଆଉ ଇ ଜେନେରେଟର ଥିଲେ କିଛି ହେଇଥାନ୍ତା ଜେନେରେଟର ହେଲେ କିନି ଅଧିକ ତେଲ ପଡ଼ିବ।
ହଁ ପା।
ତୁମର ତକ ଦଶ ହଜାରରେ ଏତିକି ହେଇଥିଲା ନା। ଆଉ ଆର ବର୍ଷକୁ ରଜମହୋତ୍ସବ କରିବ ନା ନାହିଁ?
ହଁ କରିବେ ବୋଧେ।
ହୁଁ। ଯିଏ ପଳେଇବା କଥା ପଳେଇବେ ତମେ ତମର ପୁଣି କରିବ ଆଦାୟ ଫାଦାୟ କରିକି ଆଉ।
ହଁ।
ହୁଁ। ଆଉ କଣ, ଆଉ ତମ ବାଡେ କେବେ?
ମୋ ବଡେ ସେ ଏପ୍ରିଲରେ।
ଉ ହୁଁ ମୋର ଏମିତି ଡେଟ୍ କିନ୍ତୁ ନାହିଁ କିଛି। ମୋର ମାନେ ଅଷ୍ଟମୀ ବାସିରେ ମୋ ବାଡ଼େ ହୁଏ। କିନ୍ତୁ ଡେଟ୍ କିନ୍ତୁ ପରମାନେଣ୍ଟ୍ ନାହିଁ।
ଓହୋ।
ହୁଁ। ଆଉ କଣ? ମୁ ଆ ଦିନଟାଙ୍କ କଲ୍ କଲି ମୁଁ କହିଲି କୁଆଡ଼େ ଯାଇଛନ୍ତି ସେ କଲ୍ ଟା ଉଠାଉନାହାଁନ୍ତି। ତାପରେ ଆଉ ଥରେ କଲ୍ କରିଥିଲି ଯେ କିଏ କାଟିଦେଲେ ମୁଁ କହିଲି ତା ବାବା ନେଇଯାଇଥିବେ ନା କଣ ଆଉ। ତମ ବାବା କଣ କରନ୍ତି?
ବାବା ଏଇ ଯୋଉ ରାଜ ମିସ୍ତ୍ରୀ କାମ କରନ୍ତି।
ମୋ ବାବା ବି ତ ସେୟା କରନ୍ତି। ତୁମ ଘରଟା କୋଉ ପଟେ ସେ ଗେଡ଼ୁ ମାମୁଙ୍କ ଘର ପାଖରେ ନା କୋଉଠି?
ହଁ। ଆଉ ରଜ ପରେ କୁଆଡେ ବୁଲିଯିବାର ପ୍ଲାନ୍ ଅଛି ନା ନାଇଁ?
ନା ସେମିତି କିଛି ପ୍ଲାନିଂ ନାହିଁ ଆମର ତ ମୋ ତିକିଆ ହେଇଯାଇଛି ଆଉ କୁଆଡ଼େ ଯିବୁ? କୁଆଡ଼େ ବି ଯାଇହବନି। ଦେଖା ସରିଲେ ରଥଯାତ୍ରା ବେଳକୁ ପୁଣି ତମ ଗାଁକୁ ଯିବାର ଅଛି ବୋଧେ ରଥଯାତ୍ରା କୁ।
ହଉ ଆସ ଆଉ ବୁଲିବା।
ତମର ପା କାଲି ନୂଆ ରଥ ତିଆରି ହେଉଛି ନା କଣ?
ହଁ।
ହଁ ରଥଯାତ୍ରା ବେଳେ ଯିବି ବୋଧେ ଆଉ। ମୁଁ ଆସିଲା ଦିନପା କାନ୍ଦିକି ଆସିଥିଲି ଯେ ମାମୁଁ ହେରିକା କହିଲେ କହିଲେ ହଉ କାନ୍ଦେନି ଯା ରଥଯାତ୍ରାରେ ଆସିବୁ ଦଶ ପନ୍ଦର ଦିନ ରହିବୁ ଆଉ।
କଣ ନୂଆ ମନ୍ଦିର ବି ହେଲାଣି ହଁ।
ବାଇଶ୍ ପାହାଚ୍ କରିଚନ୍ତି ତମର ନା?
ହଁ!
ଏସବୁ ରଙ୍ଗ ଫଙ୍ଗ ଦେବେ ରଥଯାତ୍ରା ଭିତରେ ଆଉ।
ସେଇଟା ଏବେ କଂପ୍ଲିଟ ହବ କି ନାହିଁ କେଜାଣି।
ଆଉ।
ମନ୍ଦିର ଉପର ହେଇକି ଏତେ ହେଇନି ବେଶୀ ଭଲ୍ସେ।
କରିବା ଆସ୍ତେ ଆସ୍ତେ ଆଉ।
ହଁ!
ସବୁ କାମରା କଣ ତ ଜଲ୍ଦି ହବ କି ଏମିତି ଆସ୍ତେ ଆସ୍ତେ ସବୁ ଧୀରେ ଧୀରେ ହବ ଆଉ।
ହଉ ରଥଯାତ୍ରାକୁ ଆସିବ ତାହେଲେ।
ହୁଁ ଯିବି ଆଉ ମୋର ଆହୁରି ଗୋଟେ ଡ୍ରେସ୍ କି ହେଇଯାଇଚି ପିନ୍ଧିନି ପା।
ଓହୋ।
ସେ ସେକେଣ୍ଡରେ ଯଦା ଯଉ ଡ୍ରେସଟା ପିନ୍ଧିଚି ହେରା କଉ ପନ୍ଧିଚି କି ସେତିକି ଯା ପିନ୍ଧିକି ଆସିଲି। ଫୁଣି ଏଟା ଖୋଲିକି ରଖିଛି ଧୁଆ ହଇନି। ଏଟା ଏକାଥରେ ଆମର ଦଶ ଦିନ ଧୋଇବି। ମାନେ ନଅ ସାତ ଦିନ ଧୋଇଦେବି ରଖିଦେବି ତାକୁ। ମୁଁ ତୁମକୁ ଆଗରୁ ମାନେ କେବେ ଦେଖିନଥିଲି ସେ ଗାଁରେ।
ଆଉ।
ନା। ଖୁଦୁରୁକୁଣୀ ତମେ ବୋଧେ ସେଠି କରନି ନା କଣ?
ନାଇଁ ଆମର ଏପଟ ଆଉ ଗୋଟେ ଜାଗାରେ କରୁ।
ହୁଁ!
ଏବେ ସବୁ ଗାଁରେ ଗୋଟେ ଗୋଟେ ଏସି ଆଣିଚନ୍ତି ଆଉ ଆଉ ଲାଇନ୍ ଠିକ୍ ସେ ଆସୁନି।
ଭୋଲ୍ଟେଜ୍ ତ ପାଉନଥିବ ଫ୍ୟାନ୍ ଧୀରେ ଧୀରେ ଧୀରେ ଧୀରେ ବୁଲୁଥିବ।
ହଁ!
ତମ ଗାଁରେ ଏବେ ସମସ୍ତଙ୍କ ଗୋଟେ ଗଟେ ଏସି ବୁ-ବୁ-ବୁଲେଟେ।
ହଁ ବା। ଏସି ତ ପୁରା ଘର ଘର କେ ଗୋଟେ ଆସୁନି।
ଆଉ ବୁଲେଟ୍ ଦିନ ଟାଙ୍କ ଚଲାଉଚନ୍ତି ଚଲାଉଚନ୍ତି।
ହଁ ବା।
ଆମ ଆଡେ ତ ସେଇଆ ଆଉ ଏତେ ସବୁ ଚକ୍ କୁଲର, ଏସିି ସବୁ ଚଲେଇଲାଠୁ। ଫ୍ୟାନ୍ ଫେନ୍ ଏତେ ଚଲେଇବାରୁ ଭୋଲ୍ଟେଜ ଆଉ ପାଉନି। ତମ ଖୁଦୁରୁକୁୁଣୀ ଟିମ୍କୁ କହିଲ କୁଆଡ଼େ ବୁଲିଯିବା ପାଇଁ?
ହଁ ଦେଖିଆ ହଉ ଖୁଦୁରୁକୁଣୀ ପରେ ଯଦି ହବ କୁଆଡେ ବୁଲିଯିବା ଆଉ।
ହୁଁ! ନହେଲେ ତମ ରଜ ପିଲାଙ୍କୁ କୁହ ବୁଲିଯିବା ପାଇଁ।
ହଁ!
ସେ ବଡ଼ ଦିଦିମାନଙ୍କୁ କହିଲେ ସିନା ହବ। ସେମାନେ ଯାହା କହିବେ। ଆଉ ରାତିରେ କଣ ରୋଷେଇ ତମର ହେଇଛି?
ରାତିରେ କଣ ହେଇଥିବ କେଜାଣି ମୁଁ ଦେଖିନି ଏ ପର୍ଯ୍ୟନ୍ତ।
ହୁଁ ହୁଁ।। ଏ ଗରମ ଖାଲି କୁଣ୍ଡେଇକି ଦେହ ହାତ ଖଣ୍ଡିଆ ହେଇଯାଉଛି।
ହଁ ପା। ଗରମ ପ୍ରବଳ ହଉଛି।
ଆଜି ଖରା ଯେମିତି ହଉଥିଲା ନା ଗୁଳୁ ଗୁଳି ବି ବେଶୀ ହଉଛି।
ହଁ। ଗରମ ପ୍ରବଳ ହଉଛି ପୁରା।
ହୁଁ ଫ୍ୟନ୍ ବି ପବନ ବାଜୁନି। ମୁଁ ତ ଏ ବାରିପଟାଡ଼େ ବସିଛି ମୁଁ ତ ଏ ବାରିପଟାଡ଼େ ବସିଛି।
ହଁ ମୁଁ ବା ଏ ଛାତ ଘରେ ବସିଥିଲି ତାପରେ ପଳେଇ ଆସିଲି ଘରକୁ।
ଛାତ ତାତି ଯାଇଥିବ ତ ଆଉ।
ହଁ ଆଉ ଟିକେ ସମୟ ଗଲା ପରେ ଥଣ୍ଡା ଲାଗିବ ଟିକେ ଶୋଇବା ପାଇଁ ରାତିରେ।
ହୁଁ। ଆମର ତ ଆମେ ଘରେ ପଶୁନୁ ଚାବି ପକେଇ ଦେଇଛୁ ଘରେ ଏତେ କଥା ଜିନିଷ ପତ୍ର ଅଛି ଏତେ କେହି ଛୁଇଁଲେ ଧୋଇବ କିଏ।
ହଁ।
ଆମ ବରଣ୍ଡାରେ ସବୁଶୁଆସୋଇ କରୁଛୁ ନହେଲେ ଆମର ଆଗ ଛାତ ଉପରେ ଶୋଉ ଯାଇଁକି। ଆଉ
ଆଉ ତମର ଆଜି କଣ ରୋଷେଇ ସବୁ ହେଇଛି?
ଆମର ମୋ ବୋଉ କରିଛି ଭାତ ଡାଲି ଆଉ ଭେଣ୍ଡି ଭଜା କରିଦେଇଛି।
ଓହୋ।
ହୁଁ। ତୁମେ କଣ ତୁମର ଗୋଟେ ତୁମେ ଏକ ଗୋଟେ ଝିଅ ନା ତମର ଭାଇ ବି ଅଛନ୍ତି?
ହଁ ଅଛନ୍ତି ଆହୁରି।
ତମେ ବଡ ସମସ୍ତଙ୍କଠୁ?
ହଁ।
ହୁଁ ହୁଁ। ତମେ କେତେ ଭାଇ ଭଉଣୀ?
ହ୍ୟାଲୋ।
ହଁ।
କଣ ଶୁଭୁନି ତମ କଥା କିଛି।